ଆଉ ଶୁଭରାତ୍ରି।
ଶୁିବରାତ୍ରି କଣ କରୁଛନ୍ତି?
ଆଉ ନିତ୍ୟ ଦିନ କାମ ଆଉ ଚାଲିବା କଥା ଛତରେ ଆଉ।
ଆଛା କଣ ଖାଇଲେ?
ଖାଇଲି ଆଜି ଡାଲି ଭାତ ଆଉ ଅଲଡି ଆଳୁ ଭଜା ଅଲୋଡି ଜାଣିଛୁ? ଛନ୍ତି ନା ନାଇଁ ଯ ଲମ୍ବା ଝୁଡୁଙ୍ଗ ହଁ ହଁ। ଆପଣ ଖାଇଲେଣି ନା ଖାଉଛନ୍ତି?
ମୁଁ ଖାଇସାରିଲିନି ଆଜି ମୁଁ ଖାଇଲି ବେସର ଭାତ।
ବେଶର ସେ ପୁଣି କେମିତି କଲ ରାତିରେ କଲରା ଖାଆନ୍ତି?
ହଁ ଆମର ଏଇ ସାଇଟ୍ ରେ ଖାଆନ୍ତି ତ।
ହଁ ନା ମୁଁ ଏମିତି ଶୁଣିଥିଲି କି କଲରା ରାତିରେ ଖାଇଲେ ସେ ଜୀର୍ଣ୍ଣ ହୁଏନି କାହିଁକି ସୂର୍ଯ୍ୟ ଆଳୁଅ ଦରକାର ପୁଣି ତାକୁ ଜୀର୍ଣ୍ଣ ହେବାକୁ ତ ଉଁ ଆମର ଏପଟେ ଅଛି ଆମେ କଲରା ରାତିରେ କେବେ ଖାଉନୁ କଲରା, ଶାଗ ଏଇ ଜିନିଷ ଆମେ ରାତିରେ କେବେ ଖାଇନୁ। ହୁଁ ମୁଁ ବି ବୋଧେ ବିଜ୍ଞାନରେ ଥରେ ପଢିଛି କି ରାତିରେ ଶାଗ ଆଉ କଲରା ଖାଇବାର ନିୟମ ନାହିଁ।
ହୁଁ ହୁଁ ହୁଁ
କିନ୍ତୁ ଖାଆନ୍ତି ଯଦି ଖାଆନ୍ତି ଆଉ କଣ ଖାଇବେ ଆଉ। କଲରା କଣ ଖାଇବେ ଚିପ୍ସ ଖାଇବେ ନା ଭଜା ଖାଇବେ?
ନାଁ ଭଜା ହିଁ ଖାଇଲେ।
ମଜା ଖାଇଲେ, ତାହେଲେ ଆପଣଙ୍କ କଲରା ପସନ୍ଦ କି?
ହଁ ଅଧିକ ବି ନୁହଁ ଟିକେ ଟିକେ ଯାହାବ ଚଳିବ।
ଆଚ୍ଛା।
ହୁଁ।
କଲର ର କଣ ଜାଣିଛନ୍ତି ଉପକାରିତା? କିଛି କହିବି କି ଏମିତି କିଛି। କଲରା ଖାଇଲେ କଣ ହୁଏ ଶରୀର? ହଁ
ମୁଁ ଖାଲି ଗୋଟେ ଜିନିଷ ପାଇଁ ଜାଣିଛି ଡାଇବେଟିସ ରେ ଏଇଡା କମ ହୁଏ ବୋଲି।
ଆଚ୍ଛା।
ଯୋଉ ଯୋଉ ଲୋକ ମାନେ ଡାଇବେଟିସ ହେଇଥାଏ ତ ତାଙ୍କେ ସକାଳେ ଯୋଉ ସକାଳେ ସେ ପା ସକାଳେ କିଛି ଅଗ ଅଗତା ବେଟରେ ଖାଇ ଖାଲି ବେଟରେ ଗ୍ରାଇଡି କରି ପିଅନ୍ତି ବୋଲି ଆପଣ ଆଉ କିଛି ଜାଣିଛନ୍ତି କି?
ନା ମୁଁ ଏମିତି ଶୁଣିୁଥିଲି କି ମାନେ କଲରା ଖାଇଲେ କିଛି ଦିନ ଏଇ ଦୁଇ ତିନି ଦିନ ତଳେ ମୁଁ ମାନେ ଗୋଟେ ବହିରୁ ଏମିତି ପଢିଥିଲି। କଲରା ଖାଇଲେ ଆମର ରକ୍ତ ଚାପ କମେ। ତା ସହିତ ରକ୍ତ ଆମର ପରିଫାଇ ହୁଏ ମାନେ ରକ୍ତ ର ମଳା ଅ ବାହାରି ଆମର ଯୋଉ କଣ କହିଲେ? ଯୋଉ ଲୋହିତ ରକ୍ତ କଣିକା ମାନେ ରେଡ୍ ବ୍ଲଡ଼୍ ସେଲ। ହୁଁ, ତାକୁ ଟିକେ ଷ୍ଟ୍ରେନ୍ଥ ମିଳେ ସେ ତାକୁ ମାନେ ଯେ ଖରାପ ଜିନିଷ ସବୁ କାଢିକି ରକ୍ତ କି ସେ ଟିକେ ସ୍ୱଚ୍ଛ ବନାଏ। ପ୍ୟୁରିଫାଇ କରେ ଏମିତି ମୁଁ ପଢିଥିଲି ଗୋଟେ ଆଚ୍ଛା ଆଉ ଆଜି ଦିନ କଲରା ତ କଲରା। କଲର ର ତ ଦେଖନ୍ତୁ ପ୍ରଥମ କଥା ହଉଛି କଲର ର ତ ସେମିତି ସ୍ଵାଦ କିଛି ନାହିଁ ସେ ତ ପୁଣି ପିତା ଆଉ ପିତା ବି ଆଉ କାହାକୁ ପସନ୍ଦ। କିନ୍ତୁ ଯେହେତୁ ସେ ଦେହ ପାଇଁ ବହୁତ ଭଲ ତ ଏମିତି ଖାଇନି କିନ୍ତୁ ପସନ୍ଦ ତ ଏତେ କରେନି
ହଁ ହଁ ହଁ ହଁ ଆଚଛା।
କଲରା ଟା ଗୋଟେ କଲରା ହଁ ପାରମ୍ପରିକ ପାରମ୍ପାରିକ ରୀତିନୀତି ରେ କଲର ଟା ଗୋଟେ ଅଛି କି ଯୋଉମାନେ ଏଇ ଯୋଉ ମହାଶିବରାତ୍ରିର ଜାଗର କରନ୍ତି।
ହୁଁ ହୁଁ।
କଣ ନିୟମ ଅଛି କି ତା ପରଦିନ ପୁଣି କଲରା ଖାଇବାର ନିୟମ ବାଧ୍ୟ ପୁଣି ଖାଇବାକୁ ମାନେ ହଁ ହଁ ଏମିତି କିଛି ନିୟମ ଅଛି ହଁ। ତ ଥରେ ମୁଁ ଏମିତି କଲରା ମାନେ ଆମେ ଯାଇଥିଲୁ ବାହ ଖାଇବାକୁ କୁ ମାନେ ମୁଁ ଯାଇଥିଲି।
ହୁଁ।
କଲରା କୁ ମାନେ ହୋଟେଲ କୁ ଆମେ ଯାଇଥିଲୁ।
ହୁଁ।
କୌଣସି କାରଣ ବସ ତହ ସେଦିନ ମାନେ ମୋର ଖାଇବା ଏପଟ ସେପଟ ହେଲା ମୁଁ ମାନେ ନୂଆ ନୂଆ ଗୋଟେ ଜାଗାକୁ ଆସିଥିଲି ତ ମୋ ପାଖରେ କିଛି ସାମାନ ନଥିଲା ତ ମୁଁ ଗୋଟେ ଜାଗାକୁ ଖାଇବାକୁ ଯାଇଥିଲି। କି ସେଇ ଦିନଟା ମାନେ ଭଗବାନଙ୍କ ଦୟାରୁ ସି ସେଇ ଦିନ ଥିଲା ଆମର କଣ କହିଲେ ଜାଗର ବାସି ତ ସେଇ ଦିନରେ ମୁଁ ଜାଣିନଥିଲି ଯେ ଆଜିର ଦିନର ମହତ୍ଵ ଏହା ଯେ ଆଜିର ଦିନରେ ଆମେ କଲରା ଖାଇବା ଉଚିତ। ମାନେ ଏମିତି ପରମ୍ପରାରେ ନିୟମ ଅଛି କି ଆଜି କଲରା ଖୁଆହବ।
ହୁଁ।
ତ ମୁଁ ଯେତେବେଳେ ହୋଟେଲକୁ ଗଲି। ମୁଁ ସେଠି ମେନ୍ୟୁ ଦେଖିଲି କଣ କଣ ଏମିତି ସବୁ ଲାଇନରେ ଅଛି କଣ କଣ ଜିନିଷ ନବାକୁ? ସେଠି ଲେଖା ହେଇଥିଲା କି ସେଦିନର ମାନେ ସେଇଦିନର ମହତ୍ବ। ଏ ବିଷୟକୁୁ ନେଇ କଲରା ଉପରେ ଲେଖା ହେଇଥିଲା କି କଲରା ପୁରା ଚିପ୍ସ ଗୋଟେ ମାନେ ଗୋଟେ ପ୍ଲେଟ କଲରା ଚିପ୍ସ ହଉଚ ଅଶୀ ଟଙ୍କା।
ଓହୋ।
ମାର୍କେଟରେ ହଁ ମାର୍କେଟରେ କଲରା ମାନେ ଆମର ଯେଉ ପରିବା ହା ସେଇ ବଜାରରେ ପୁଣି କଲରା କିଲୋ ଅଶୀ ଟଙ୍କା।
ହଁ ସେଇ ଦିନ ଯଦି ଆପଣ ମାନେ ଜାଗର ପାଇଁ ଯଦି ଆପଣ କିଣିବେ ତାର ମୂଲ୍ୟଟା ଯଦି ଅ ନ ମାନେ ଅଧିକ ଦିନରେ ଯଦି ସେଟା ଥିବ ଚାଳିଶି। ସେଦିନ ହେଇଯିବ ଶହେ କୋଡିଏ ଶହେ ପଚାଶ ସେମିତି ମୁଁ ବହୁତ ଥର ଦେଖିଛି।
ମୁଁ ଏମିତି ମୁଁ କେବେ ଜାଣିନଥିଲି ତ ମୁଁ ଶୁଣିକି ଆଉ ଦେଖି ବହୁତ ଆଶ୍ଚର୍ଯ୍ୟ। ତାପରେ ମା ମାନେ ମୁଁ ଯେତେବେଳେ ମୁଁ ଯାଇଥିଲି ବାସି ଦିନ ମାନେ ମହାଶିବରାତ୍ରି ବାସି ଦିନ। ତ ସେଇଦିନ ମାନେ ବଜାର ଦର କଲରାର ହଉ ଛି ଅଶୀ ଟଙ୍କା ଆଉ ସେଇ ଦିନର ମହତ୍ଵ ଯେହେତୁ ଖାଇବା କଥା ସେଥିପାଇଁ କଲରା ମାନେ ଚିପ୍ସର ଗୋଟେ ପ୍ଲେଟ ହଉଛି ଅଶୀ ଟଙ୍କା। ହୋଟେଲରେ ତ ମୋର ଜଣେ ବନ୍ଧୁ ମୋ ସାଙ୍ଗରେ ଯାଇଥିଲେ। ସେ କଣ କଲେ କଲରା ଚିପ୍ସ ଗୋଟେ ପ୍ଲେଟ ଆଣିଲେ ସେଥିରେ ଆମେ ଗଣିକି ପାଇଲୁ ମାତ୍ର ତିନି ପିସ୍ କଲରା ଥିଲା। ଆଉ ସବୁ ସେଥିରେ କଣ ଥିଲା କହିଲେ ଆଳୁ ଆଉ ମୁଁ ତାପରେ ଜାଣିବାକୁ ପାଇଲି କି ତା ଆଗ ଦିନ କଲର ର ବଜାର ଦର ଥିଲା ଦୁଇଶହ ଟଙ୍କା ମାନେ ମୁଁ ଭାବିଲି କି ଆମ ହିନ୍ଦୁ ଧର୍ମରେ ସବୁ ପନିପରିବାକୁ ବି ମହତ୍ଵ ଦିଆଯାଏ। ଥାଏ ମାନେ ସେଟା ପିତା ହଉ ମିଠା ହଉ କି କୌଣସି ପରିବା ହଉ ମାନେ ଏମିତି କିଛି ପରିବା ନାହିଁ ଯୋଉ ଜିନିଷ ର ମହତ୍ଵ କିଛି ନାହିଁ। ହଁ ମାନେ ଯଦି ଆପଣଙ୍କୁ ପସନ୍ଦ ବି ନାହିଁ ତାହେଲେ ଏମିତି କିଛି ପାରମ୍ପରିକ ନୀତି ତା ପଛରେ ସେମାନେ ଲଗେଇଦବେ ଆପଣ ଖାଇବାକୁ ବାଧ୍ୟ ହେବେ।
ହଁ ଦେଖନ୍ତୁ ଏବେ ଏମିତି ହଉଛି ଯେତେବେଳେ ଦୁର୍ଗା ପୂଜା ଆସେ।
ଆଚ୍ଛା ଆଚ୍ଛା।
ହଁ ଦୁର୍ଗା ପୂଜା ଆସେ ଦୁର୍ଗା ପୂଜା ସମୟରେ ଆପଣ ଦେଖନ୍ତୁ ଜର୍ନି। ଏ ଗୋଟେ ଜନିର ମହତ୍ୱ ସେଇ ଟାଇମରେ ବହୁତ ବହୁତ ଭିଡ ଲାଗେ। ଆପଣ ଜାଣିଛନ୍ତି ଜର୍ନିର ଭିଡ?
ମାନେ କଣ ପାଇଁ ଜହ୍ନିର କଣ ଦୁର୍ଗା ପୂଜାରେ ଜହ୍ନିର କଣ
ହଁ ବୁଦା ପଡେ।
ମାନେ ହଁ ଏଇ ଯୋଉ ଛେଳି ଯେ ଛେଳି ଛେଳି ଯେମିତି କଟାଯାଏ ସେଇ ଯୋଉ ମହ
ହଁ। ହଁ, ସେ ଟାଇପ ର ଯଦି ଆପ ଆପଣ ଦେଖନ୍ତୁ କେତେ ଜଣ ଯଦି ଆମିଷର ଭୋଜନ ନ ଦେଇପାରିବେ ତ ଜହ୍ନିର ମାନେ ଜହ୍ନି ତା ବଦଳରେ ଦେଇକି ମାଙ୍କୁ
ଆଛା। ଏମିତି କିଛି ଅଛି ନାଇଁ କି?
ହଁ ଅଛି। ତାପରେ କିଛି ଦିନ ପରେ ଆପଣ ଶୁଣିୁଥିବେ ଯୋଉ ଜହ୍ନକୁ ପୂଜା କରାଯାଏ।
ହଁ, ହଁ, ହଁ, ହଁ, ହଁ, ହଁ ସେଇ ଫୁଲ ପୂଜା ଓଡିଆ ପରମ୍ପରା ଗୋଟେ ଅଛି ଜ କଣ? କଣ ଗୋଟେ ଅଛି ସେଟା କହିଲେ ବୃନ୍ଦାବତି ପୂଜା। ମାନେ କଣ କହିଲେ? ଜହ୍ନି ଉପାସ, ଜହ୍ନି ଓଷା ଏମିତି କିଛି ଅଛି ହଁ ହଁ
ଶେଷ ଦିନ। ଶେଷ, ଶେଷ ସରିଲା ପରେ ତା ବାସି ଦିନ। ଶେଷ ପୁରା ବା ତା ପରଦିନ। ପରଦିନ ହଁ ଆପଣ ଦେଖିବେ ଜହ୍ନି ଯେମିତି ହେଲେ ଦିଆ ଯାଇଥିବ। ଯେମିତି ଖାଲି ଦିନେ ଆପଣଙ୍କୁ କହୁଥିଲି। ଖାଲି ଦିନେ ଦଶ କୋଡିଏ ଏମିତି ଥିବ। ସେଟା ସେ ଦିନ ଦେଖିବେ। ପୁରା ବହୁତ ରେଟ୍ ହେଇଯାଇଥିବ। ପୁରା ମାନେ ଶହେ ଦୁଇଶହ ହେଇଯାଇଥିବ। ସେତିକି ଟାଇପ ର ମାନେ ସେ ଜହ୍ନି ପୁରା ଆଣିବା ପାଇଁ ଆମକୁ ପୁରା ମାର୍କେଟ ପୁରା
ବୁଲିବାକୁ ପଡିବ। ହଁ, ହଁ, ଠିକ ଠିକ କହିଲେ। ମାନେ ଏମିତି ଆମର ଧର୍ମରେ ଏମିତି କିଛି କିଛି ଜିନିଷ ଅଛି ଯାହାର ମହତ୍ଵ ବହୁତ ମାନେ ଅଧିକ। ସବୁ ପରିବାର କିଛି ନା କିଛି ମହତ୍ୱ ଅଛି।
ହଁ ବହୁତ ମହତ୍ଵ ଅଛି।
ହୁଁ, ମାନେ ଏମିତି ଗୋଟେ ଧର୍ମ ଆମର ହୁଁ। ପନିପରିବାକୁ ବି ଛାଡି ହବନି। ମାନେ କୌଣସି ନା କୌଣସି ଏମିତି ଗୋଟେ ପର୍ବ ଥିବ, ଯୋଉ ପର୍ବରେ ସେ ପରିବା ଖାଇବାର ତାର ମହତ୍ଵ ଅଛି। ଏଇ ପରିବା ଆପଣ ଖାଇବେ ଏଇ ପରିବା ହଁ, ପୂଜାରେ ବ୍ୟବହାର କରିବା ନା ତା ମାନେ ସବୁ ପରିବା ମହତ୍ୱ ଏମିତି ଅଛନ୍ତି ନା ଆମେ ଏଇଟା ଖାଉନୁ, ଆମେ ସେଇଟା ଖାଉନୁ, କିନ୍ତୁ ମୁନି ରୁଷ ମାନେ ଏମିତି କିଛି ଯୋଜନା କରିଛନ୍ତି ଯେ, ଆମେ କୌଣସି ପରିବାକୁ ଛାଡି ପାରିବାନି। ଆଉ ଖାଇବା। ଖାଇଲେ ମାନେ ସେ ଆମର ଦେହର ହିତକାରରେ ଲାଗିବ।
ହଁ କିଛି ନା କିଛି ପରିବାର ପନିପରିବାରେ ଆପଣଙ୍କୁ ଯୋଡା ବି କିଛି ସାର ମିଳିପାରେ। କିଛି ତ ଭିଟାମିନ ମିଳିପାରେ। କିଛି ନା କିଛି ବି
ମିଳିବ। ହଁ କିନ୍ତୁ ଲୋକଙ୍କର ପସନ୍ଦ ହିସାବରେ କଣ କରନ୍ତି? ହୁଁ। କିନ୍ତୁ ଲୋକ କଣ କରନ୍ତି? ନିଜର ପସନ୍ଦ ହିସାବରେ ପରିବା ବାଛିକି ଖାଆନ୍ତି। ଆଉ ସେ ଏଥିପାଇଁ ବୋଧେ ଆମର ପୂର୍ବ ଯୋ ଯିଏ ଥିଲେ, ସେ ଜାଣିଲେ ଯେ ଲୋକ ଏମିତି ନିଜ ପସନ୍ଦରେ ପରିବା ଖାଇବେ। ଆଉ ତା ପଛରେ ଆମେ କିଛି ଏମିତି ଆ ମାନେ କଣ କହିଲେ କି ଧର୍ମର ଏମିତି କିଛି ମାନ୍ୟତା ଲଗାଇଦବା ଯୋଉଥିପାଇଁ ଲୋକ ଖାଇବାକୁ ବାଧ୍ୟ ହେବେ। ଭଲ ପ୍ଲାନ କରିଛନ୍ତି?
ହୁଁ ହୁଁ ହୁଁ। ତାପରେ ଏବେ ଏବେ କଣ ଛୋଟ ପିଲା ମାନଙ୍କୁ ମା ମାନେ ତାଙ୍କର ଖାଦ୍ୟ ଅନୁସାରେ ଯେମିତି ପିଜ୍ଜା ମୋମୋ ଏ ସବୁ ଦିଅନ୍ତି।
ହଁ ହଁ ହଁ ହଁ।
ହଁ। ତ ପିଲାମାନଙ୍କୁ ବିଟାମିନ ଠିକ ସେ ଦିଅନ୍ତିନି।
ହଁ। ପିଲା ବି ଖାଆନ୍ତିନି ସେଇ ଛୋଟ ପିଲା ଆଉ ଏମାନେ, ପ୍ରଥମ ତଃ ପିଲା ଖାଉନି ଭାବିକି ଏମାନେ ଦିଅନ୍ତିନି। ଅଭ୍ୟାସ କରନ୍ତିନି ତାପରେ ପିଲେ ଯେ ତ ବଡ଼ ହେଇଯାଆନ୍ତି ସବୁ ପରିବାକୁ ବାଛନ୍ତି ମୁଁ ଏ ପରିବା ଖାଇବିନି ମୁଁ ଏଇ ପରିବାଟା ମୋତେ ଭଲ ଲାଗେନି ତ ଏମିତି କରନ୍ତି ତାପରେ ପୁଣି ସପ୍ଲିମେଣ୍ଟ ଖାଆନ୍ତି ମେଡ଼ିସିନ୍ ଖାଇ ଡକ୍ଟର ପାଖକୁ ଯାଆନ୍ତି।
ହୁଁ।
ଏମିତି ଆଉ।
ମାନେ ଛୋଟରୁ ସେ ସବୁ ତାଙ୍କୁ ଦିଅନ୍ତିନି ସିଏ ଖାଉନି ସବୁ। ଖାଇବନି।
ଉଁ ହଁ ହଁ।
ଏମି ଏମିତି କରନ୍ତି ହୁଁ ହୁଁ। ଗୋଟେ ଦିଟାତ ଯିଏ ବି ଖାଇନି ମୁଁବି ଗୋଟେ ଦିଇଟା ଏମିତି ପନିପରିବା ଅଛି ଯାହାବି ନିଜକୁ ଭଲ ଲା ଦିଏନି ଙ୍କେତ କିଛି ସମୟରେ ବଟ୍ କିତ କିୟମ କିନ୍ତୁ
ତାମାନେ ନାହିଁଯେ ଆମେ ଖାଇବାନି କିନ୍ତୁ ଦରକାର ଏମିତି ଆମେ ଆମ ପସନ୍ଦ ନାପସନ୍ଦ ପରିବା ଏମିତି ଅଛି କିନ୍ତୁ ଏମିତି ସମୟ ଆସେ ସେପରିବାଟାକୁ ଆମେ ଖାଇବାକୁ ବାଧ୍ୟ ହଉ ହଁ ଚାଲ ଆଜି କୋଉ ଗୋଟେ ଦିନ ଖାଇଦବା ଖାଇଦବା ଏମିତି କିଛି ନଥାଏବି।
ହୁଁ ହୁଁ ହୁଁ ଆପଣ ଚାହିଁନି ସ ବୁ ଦିନି ମାନେ ଗୋଟେ ପିଲାକୁ ଗୋଡ଼େଇ ସ ତମ ଅନୁସାରେ ଆଜି ଏଇ ସେଇ ଜିନିଷଟା ଖାଇଲାସେ ସେ ପନିପରିବା ଖାଇଲା ଆଜି ତା କାଲିକି ମୁଁ ସେ ପନିପରିବା ତାକୁ ଦେବି ମାନେ ସେପନିପରିବା ଜାଣିପାରିବ ଯେ ମୁଁ କଣ ଖାଇଚି କଣ ଭଲ ଲାଗେ ଟେଷ୍ଟର ହଁ ପିଲାମାନଙ୍କୁ ଦିଅନ୍ତିନି ସେ ସମୟରେ।
ହୁଁ ହୁଁ। ଲୋକ ଭାବନ୍ତି ଆଉ ପନିପରିବା ନଖାଇକି ପିଲାଙ୍କୁ କାଇଁ କିଛି ଲୋକ ଏମିତି ଅଛନ୍ତିକି ପିଲାଙ୍କୁ ଖାଲି ଆଳୁ ଆଉ ଭାତ ଦେବେ ଖାଇବାକୁ।
ହଁ ହଁ ହଁ।
ବହୁତ୍ ଲୋକ ଅଛନ୍ତି ଖାଲି ଆଳୁ ଭାତଦେବେ ମୋ ଛୁଆ ଆଳୁ ଆଉ ଭାତ ଖାଉଚି ଆରେ ଭାଇ ଆଳୁ ଭାତ ତ ମାନେ ବର୍ଷର ଅଧା ଦିନ ସେମାନେ ଆଳୁ ଭାତ ଦେଇକି ପିଲାକୁ ଖୁଆନ୍ତି।
ହଁ ତାର ବିଟାମିନ୍ ଆଉ କଣ ମିଳିଲା ପିଲାଙ୍କୁ।
ହୁଁ।
ଯେତେବେଳେ ତାକୁ ମୁଗ ଟିକେ ଦେବେ ସିଯେଇକି ମାନେ ଡାଲି ଜାତୀୟ କଣ ଖାଇବା ଦେବେ ହଁ। ସନ୍ଧ୍ୟା ସମୟରେ ସେଡାଲି ଯାତୀୟକୁ ଟିକେ ସୁପ୍ କରିଦେବେ ମାନେ ପିଲାକୁ ଭଲବି ଲାଗିବ।
ହୁଁ।
ଏସବୁ କିଛି ଦିଅନ୍ତିନି ପିଲାମାନଙ୍କୁ।
ଆଚ୍ଛା ଆପଣ କଣ କଣ ପରିବା ନାପସନ୍ଦ କରନ୍ତି ଖାଇବା କୁ?
ହଁ ଯେମିତିକି ସାରୁ ସାରୁଟା ଟିକେ ମତେ ମାନେ ଫତ ନା ଏନି କାଞ୍ଚି ଆମ୍ବିଳାରୁ କୂଅତି ଆମ୍ବିଳା ଆପଣ ଖାଇଚନ୍ତିନା ଆମ୍ବିଳରେ ପଲେ ଭଲ ଲାଗେ ହଁ ମାନେ ମ ବଧେ ସବୁ ପନିପରିବା ଇଚ୍ଛା ଉଁ ମ୍ ତୀରେ କୌଣସି କୌଣସି ଜିନିଷରେ ହେଲେ ଭଲ ଲାଗେନି ହଁ।
ବନେଇବାର ମାନେ କଣ କହିଲେ ଆମର ଅଲଗା ଅଲଗା ଅଲଗା ଅଲଗା ଜିନିଷ ଅଲଗା ଅଲଗା ତାକୁ ବନେଇଲେ ଆପଣଙ୍କୁ ଭଲ ଲାଗେ।
ହୁଁ ହୁଁ।
ଅଛି ତା ମାନେ ଏଇଟା ନାଇଁ ଯେ ଆପଣଙ୍କ ପରିବା ନାପସନ୍ଦ
ହ।
ରହିବ ଏମିତି ହଁ ଏବେ ସରୁ ତ ଟିକେ ମାନେ ସାରୁ ଯୋଉଟା ହଉଛି ସେ ଟିକେ ଏମିତିରେ ବି ଖାଇବାକୁ ଟିକେ ଏମିତି ସେ ଟିକେ ନାଳୁଆ ମାନେ ଏମିତି କଣ କହିଲେ ସେଠିକେ ବେଶୀ ହଁ ତ ତାକୁ ବି ଏମିତି ଏତେ ୟୁଜ୍ ହୁଏନି ତାର
ହଁ ତ ଆପଣ ଜାଣିଛନ୍ତି କି ସାରୁ ବି ଗୋଟେ ଦି ତିନି ପ୍ରକାର ଅଛି ବୋଲି ମୁଁ ଶୁଣିଲି।
ହଁ ହଁ ହଁ ଅଛି ସାରୁ ଦି ତିନି ପାକ କାଇକି ମୁଁ ଏଇ ମୁଁ ଯୋଉଠି ରହେ ଏଠି ମୁଁ ଯୋଉ ମୋର ସାଙ୍ଗ ମାନଙ୍କ ସହ ରହେ ତ ସେମାନଙ୍କ ଭିତରୁ ଜଣେ ଥରେ ସାରୁ ଆଣିଥିଲେ ସେ ଦେଖିବାକୁ ଆକାରରେ ବହୁତ ଛୋଟ।
ହଁ ଆପଣ ଏଇଟା ବି ଜାଣିଛନ୍ତି ଗୋଟେ ସାରୁକୁ କୁଜି ସାରୁ କୁହନ୍ତି ଆଉ ଗୋଟେ ସାରୁ କୁ ଖମ୍ବ ସାରୁ ନା କଣ ଗୋଟେ କୁହନ୍ତି।
ନାଇଁ ସେଏ ତ ପୁଣି ଆଳୁ